ହାଲୋ।
ହାଲ୍ ହାଲୋ।
ହଁ ସାଙ୍ଗ କଣ କରୁଚ।
ମୁଁ ବସିିଥିନି ଆଉ ତମେ କଣ କରୁଚ। ଅଁ ମୁଁ ବି ବସିଚି। ହଉ ଖାଇସାରିଲଣି ଅଁ ହଁ ତମେ। ହଁ କଣ ଖାଇଲ।
ରୁଟି ଆଉ ଡାଲ୍ମା ତମେ କଣ ଖାଇଲ।
ଭାତ ଡାଲ୍ମା
ଓହୋ ଭଲ ଆଉ ସେମ ସେମ୍।
ଆଉ ତମେ ଜାଣିଛ ଆଜି ନା ମୁଁ ସକାଳୁ ପାର୍କ ଯାଇଥିଲି। ଅ ସେଇଠି ପାର୍କ ଟା ବହୁତ୍ ସଫା ସୁତୁରା ଥିଲା। ଆଉ ଗଛ ଗୁଡିକ ମତେ ବହୁତ ସବୁଜ ଦେଖା ଯାଉଥିଲା, ଆଉ ପକ୍ଷୀ ମାନଙ୍କ ଶବ୍ଦ ବି ବହୁତ୍ ସୁନ୍ଦର୍ ଲାଗୁଥିଲା।
ଆଚ୍ଛା, ଠିକ୍ କଥା ଯେତେବେଳେ ଆମ ପାଖ ପାାଖି ପରିବେଶ ସଫା ରହେ, ସେତେବେଳେ ଭୁତ୍ ଖୁସି ଲାଗେ। ଦିନ ଟା ଭଲରେ ଆରମ୍ଭ ହେଲା ତ। ହୋଇଥିବ ତମ୍
ହଁ ହଁ ଠିକ କହିଲ। ମୁଁ ଭାବୁଛି ଯଦି ପ୍ରତ୍ୟେକ ଲୋକ ନିଜ ଘର ଏବଂ ଘର ଆଖପାଖକୁ ସଫା ରଖନ୍ତେ ତାହେଲେ ସମଗ୍ର ସହରଟା ବ ବଦଳିଯିବ ଆଉ ବହୁତ ସୁନ୍ଦର ବି ଲାଗିବ।
ଠିକ କହିଲ ବଡ ପରିବର୍ତ୍ତନ ସବୁବେଳେ ଛୋଟ ଛୋଟ ପଦକ୍ଷେପ ରୁ ହିଁ ଆସେ। ରାସ୍ତାରେ ଅଳିଆ ନ ପକେଇକି ଏଇଭଳିଆ ଛୋଟ ଛୋଟ ଅଭ୍ୟାସ ବଡ଼ ପ୍ରଭାବ ପକେଇବ।
ହଁ ଠିକ୍ କହିଲ। ଅ ମୋର ବି ଜଣେ ପ୍ର ମୋର ବି ଜଣେ ବନ୍ଧୁ ଯିଏକି ପ୍ରତିଦିନ ସକାଳେ ହାଁ ହାଁ ହାଟକୁ ଯାଆନ୍ତି ଏବଂ ରାସ୍ତାରେ ପଡ଼ିଥିବା ବୋତଲ ଆଉ କାଗଜ ଗୁଡିକ ଉଠେଇ ଡଷ୍ଟବିନ ରେ ପକାନ୍ତି ଆଉ ତାଙ୍କୁ ଦେଖି ଅନେକ କ ଲୋକ ମଧ୍ୟ ସେଇ କାମ ସବୁ ଆରମ୍ଭ କରିଛନ୍ତି ଏଇଟା ମତେ ବହୁତ ଖୁସି ବି ଲାଗିଲା ମୋ ବନ୍ଧୁଙ୍କୁ ଙ୍କର ଏଇ ଗୁଣ।
ଏଇଟା ଏଇ ଏଇ ଗୁଣ ସମାଜ ଉପରେ ସକାରାତ୍ମକ ପ୍ରଭାବ ପ କେଇବ ଭଲ କାମ କେବଳ ନିଜ ପାଇଁ ନୁହଁ ଅନ୍ୟମାନଙ୍କୁ ବି ପ୍ରେରଣା ଦିଏ ନା।
ହଁ ଠିକ କହିଲ! ଆଉ ଆମେ ବି ସବୁବେଳେ ସୁସ୍ଥ ଜୀବନ କଥା କହୁଛେ କିନ୍ତୁ ପରିବେଶ ଆଉ ସ୍ୱାସ୍ଥ୍ୟ ର ସମ୍ପର୍କକୁ କିଛି ଲୋକମାନେ ବୁଝନ୍ତି ନାହିଁ।
ନିଶ୍ଚିତ ସଫା ପବନ ସଫା ପାଣି ସବୁଜ ପରିବେଶ ଆମ ଶରୀରକୁ ସବୁବେଳେ ସୁସ୍ଥ ରଖେ ଆଉ ସୁ ସ୍ଥ ରଖିବାରେ ବହୁତ ସାହାଯ୍ୟ ମଧ୍ୟ କରେ ନା।
ହଁ ତମେ ଠିକ୍ କଥା କହିଲ ଆଉ ଜାଣିଚ ମୁଁ ନା ଏବେ ଗୋଟେ ଘରେ ଛୋ ଟିଆ ବଗିଚା କରିଚି ଆଉ ପ୍ରତିଦିନ ସେଇ ବଗିଚାରେ ପାଣି ଦେଉଚି। ଏବଂ ସକାଳେ ସ୍ କିଛି ସମୟ ସେଠାରେ ବସିରହୁଚି ମତେ ବହୁତ୍ ଭଲ ଲାଗେ।
ଭଲ କଥା ଗଛ ମଧ୍ୟରେ କିଛି ସମୟ କାଟିଲେ ମନକୁ ପୁରା ଶାନ୍ତି ମିଳେ ନା। ତୁମର ଦିନର ଚାପ ବି କମି ଯାଉଥିବ ଟେନସନ ବି କମି ଯାଉଥିବ କେତେ।
ହଁ ଠିକ କଥା କହିଲ। ଆଉ ତୁମର ସେମିତି କିଛି ଭଲ ଅଭ୍ୟାସ ଅଛି ଯେଉଟା କିି ପରିବେଶ ପାଇଁ ଉପକାରୀ ହେଇପାରିବ ଆଉ ତୁମ ନିଜ ପାଇଁ ବି।
ହଁ ଅଛି ସେମିତି। ସକାଳୁ ଉଠିକି ମୁଁ ଡେଲି ଡେଲି ଅଳିଆକୁ ସବୁ ଘର ଝାଡି ଦେଇକି ଅଳିଆକୁ ନେଇକି ଏଇ ଜାଗାରେ ପକାଏ ଯେମିତି ପରିବେଶର କ୍ଷତି ନ ହବ କିିଛି।
ହଁ ଭଲ କଥା।
ହଁ ଏଇ ଛୋଟ ଛୋଟ ଅଭ୍ୟାସ ଗୁଡିକ ଶୁଣିବାକୁ ମାନେ ବହୁତ ଛୋଟ ଲାଗେ କିନ୍ତୁ ଦୀର୍ଘ ସମୟରେ ଏଇଟା ବହୁତ ଆମକୁ ଲାଭ ଦେଇଥାଏ ଏ ଏହା ଦ୍ଵାରା ବି ଆମର ବହୁ ସା ରା ଲାଭ ହୁଏ।
ହୁଁ। ଆଉ କଣ। ଆଉ କଣ ଖ
ଉ ହଁ ଆଉ ତ ଆମେ ଯଦି ପ୍ରତିଦି ପ୍ରତିଦିନ ଗୋଟିଏ ଭଲ କାମ କରିବା ବର୍ଷ ଶେଷରେ ସେହି କାମଟି ମଧ୍ୟ ତାର ସଂଖ୍ୟା ବଢ଼ିକି ତିନିଶହ ପଞ୍ଚଷଠି ହୋଇଯିବ କହୁନ। ଆମେ ଯେମତି ଯଦି ପ୍ରତିଦିନ ସେମତି ସଫା ରଖିବା ଟିକେ ଟିକେ ତାହେଲେ ଆମ ପରିବେଶ ତ ବହୁତ ସଫା ଆଉ ସୁନ୍ଦର ହେଇଯିବ।
ଆଚ୍ଛା।
ଆଉ ତୁମେ ମୁଁ ମତେ ଲାଗୁଚି ଏହି ସବୁ ପରିବେଶ ସଫା ରଖିବା ପାଇଁ ସ୍କୁଲ ଆଉ କଲେଜରେ ମଧ୍ୟ ସଚେତନ ଉପରେ ଅଧିକ କାର୍ଯ୍ୟକ୍ରମ ବି କରିବା ଦରକାର କଣ କହୁଚ।
ହଁ। ଠିକ କଥା ପିଲାମାନୋ ସବୁ ନିଜ ଅ ଅଳିଆ ଯେତେକି କାଗଜ ପତ୍ର ଡଷ୍ଟବିନରେ ଯଦି ପକାଇବେ। ଏଇଭଳିଆ ଭଳିଆ ସବୁ କାମ କରି ଅନ୍ୟ ମାନଙ୍କୁ ପ୍ରେରଣା ବି ଦେବେ।
ହଁ ଠିକ ଆଉ ଗୋଟିଏ କଥା ବି ରହିଲା ଯେମତି ମୋବାଇଲ ସମୟ ନଷ୍ଟ କରିବା ବଦଳରେ ଯଦି ଆମେ ସମସ୍ତେ ଅଧଘଣ୍ଟା ବାହାର କରିବା ଆଉ ଗ ଛମାନଙ୍କର ଯତ୍ନ ନବା ପରିବେଶ ସଫା କରିବା ତାହେଲେ ଆମର ଶରୀର ଆଉ ମନ ଦିଟା ଯାକ ଭଲ ରହିବ।
ଠିକ୍ କଥା। ଆଜିକାଲି ଅନେକ ଲୋକୋ ଘର ଭିତରେ ମୋବାଇଲ ଯୋଗୁ ଘର ଭିତରେ ସମୟ କାଟୁଚନ୍ତି ଯଦି ପ୍ର ଦିନ ଟିକେ ଟିକେ ବାହାରକୁ ଯାଇ ଚାଲନ୍ତେ କି ସୂର୍ଯ୍ୟ କିରଣ କି ସବୁଜ ପରିବେଶକୁ ଯଦି ଅନୁଭବ କରନ୍ତେ ତାହେଲେ ଭଲ ହୁଅନ୍ତା।
ହଁ ଠିକ କହିଲ ଆଉ ହଁ ପ୍ରକୃତି ସ ସମୟ ବି ଗୋଟେ କାଟିବା ହେଉଚି ଗୋଟେ ସୁନ୍ଦର ଅଭ୍ୟାସ। ଆଉ ଏହି ଏଇ ଅଭ୍ୟାସ ଆମୁକୁ ଧୈର୍ଯ୍ୟ ଶାନ୍ତି ଏବଂ ସ କରାତ୍ମକ ଚିନ୍ତାଧାରା ମଧ୍ୟ ଦେଇଥାଏ।
ଏହା ବୋହୁତ ସୁନ୍ଦର ଚିନ୍ତାଧାରା ଗୋଟେ ପିଲା ଯୁବକ ଓ ବୟସ୍କ ବ୍ୟକ୍ତି ସମସ୍ତେ ଏଥିରେ ଭାଗ ନେଲେ ବୋହୁତ ଭଲ ହବ ନିଜ ଶରୀରର ଯତ୍ନ ନେଇପାରିବେ ଏମିତି
ଠିକ୍ କହିଲ ଆଜିଠାରୁ ବି ମୁଁ ଭାବିଛି ଗୋଟଏ ନିଷ୍ପତ୍ତି ନେବି ପ୍ରତି ସପ୍ତାହରେ ଅତି କମରେ ଗୋ ଟିଏ ଗୋଟିଏ ଛୋଟୋ ଛୋଟୋ ଗଛ ଲଗାଇବି କିମ୍ବା ଗୋଟିଏ ଗଛର ଯ ତ୍ନ ନେବି ଆଉ କଁ କୋହୁଚ ତୁମେ ବି ଗଛ ଲଗେଇବ କି ନାଇଁ।
ହଁ। ମୁଁ ବି ଭାବିଛି ଗଛ ଲଗେଇବି ପରିବେଶ କୁ ସଫା ରଖିବି।
ଭଲ କଥା ଆମର ହିଁ ଏଇ ଛୋଟୋ ଛୋଟୋ ପ୍ରୟାସ ହୁଏତ ଅନ୍ୟମାନଙ୍କୁ ମଧ୍ୟ ଭଲ କାମ୍ କରିବା ପାଇଁ ପ୍ରେରଣା ଦବ।
ହୁଁ। ଯେମିତି ପ୍ଲାଷ୍ଟିକ ବୋତୋଲ ବଦଳରେ ଷ୍ଟିଲ୍ ବୋତୋଲ ବ୍ୟବହାର କରିବା। ପ୍ଲାଷ୍ଟିକ ବ୍ୟବହାରକୁୁ କମେଇବା।
ହଁ ଯେମିତି କିି ଜରି ବ୍ୟାଗ ବଦଳରେ ଆମେ କପଡ ର ବ୍ୟାଗ୍ ବ୍ୟବହାର କରିବା ନହେଲେ କାଗଜ ବ୍ୟବହାର କରିବା।
ଯେଉଁଟା ବି ମାଟିରେ ଭଲସେ ମିଶିଯିବ ଆଉ ମାଟିର ବି କିଛି କ୍ଷୟ ହବ ନାଇଁ।
ଆଚ୍ଛା କହିଲ କଣ ଗୋଟେ ଲୋକୋ ଭାବିଲେ ଆକୁ ବଦଳେଇ ପାରିବ ଜଣେ ଲୋ କ ଜଣେ ଲୋକୋ ପରିବେଶକୁୁ ବଦଳେ ବଦଳେଇ ପାରିବ କି?
ନାଃ ଜଣେ ଲୋକୋ ତ ଚାହିଁଲେ କଦାପୀ ବି ବଦଳେଇ ପାରିବନି ହେଲେ ଯଦି ଜଣେ ଲୋକୋ ଚାହିଁବ ତାକୁ ସଫା କଲା ମାନେ ତା ଦେଖିକି ଅନ୍ୟ କେହି ଜଣେ କରିବ। ଆଉ ମିଳିମିଶି କଲେ ହିଁ ଆମେ ଗୋଟେ ଜିନିଷର ସଫଳତା ଜଲ୍ଦି ହିଁ ପାଇପାରିବା।
ଠିକ କଥା ତାହେଲେ ମୁଁ ଆଜିଠାରୁ ପ୍ରତିଦିନ ଦଶ ଶ ମିନିଟ୍ ନିଜ ଘରର ଆଖପାଖ ସଫା କରିବି।
ବୋହୁତ ଭଲ କଥା ମୁଁ ବି ଭାବିଛି ମୋରୋ ବି ଘର ଆଖପାଖ ସପା କରିବି ଆଉ ବୋହୁତ ଗଛ ବି ଲଗେଇବି। ଆଉ ଯଉ ବି ଅଳିଆ ଆବର୍ଜନା ଅଛି ସେଟା ବାହାରେ ନ ପକେଇକି ଡଷ୍ଟବିନ ରେ ପକେଇବା ପାଇଁ ଚେଷ୍
ଯଦି ଆମର ସମସ୍ତ ସାଙ୍ଗମାନୋ ମଧ୍ୟ ଯଦି ଏଇ ଛୋଟୋ ଛୋଟୋ ସଂକଳ୍ପ ନିଅନ୍ତେ ତାହେଲେ ଆମ ପରିବେଶ ବୋହୁ ସବୁଜ ସୁନ୍ଦର ହେଇଯାଆନ୍ତି ନା।
ହଁ ତମେ ଠିକ କଥା କହିଲ। କାରଣ ଜଣକୁ ଦେଖିକି ଆଉ ଜଣେ ସେୟା କରିବ ଆଉ ଜଣଙ୍କୁ ଦେଖିକି ଆଉ ଜଣେ ଏମିତି କଲେ ସମସ୍ତେ ସେୟା କରିବେ। ଆଉ ଆମ ପରିବେଶ ହିଁ ସଫା ଆଉ ସୁନ୍ଦର ରହିବ।
ସୁସ୍ଥ ଜୀବନ ର ଅର୍ଥ କେବଳ ମାନେ ଭଲ ଭଲ ଖାଇବା ଖାଇଲେ କେବଳ ସୁସ୍ଥ ହେଇକି ରହିବାନି। ଯଦି ପରିବେଶ ବି ସଫା ରଖିବା କି ନିୟମିତ ବ୍ୟାୟାମ କରିବା ପାଣି ବି ଠିକ ପରିମାଣରେ ପିଇବା, ତାହେଲେ ଯାଇକି ଗୋଟେ ଭଲ ମନ ସହିତ ଭଲରେ ରହିପାରିବା।
ହଁ ତମେ ବହୁତ ଠିକ କଥା ହିଁ ହଁ ତମେ ଠିକ କଥା ହିଁ କହିଛ। ଆଉ ଏଇ କଥାକୁ ଯଦି ସମସ୍ତେ ମାନିଯିବେ ନା, ତାହେଲେ ଆମ ଚାରି ପାାଖ ଆହୁରି ସବୁଜ ସୁନ୍ଦର ଆଉ ସୁସ୍ଥ ମଧ୍ୟ ହୋଇଯିବ।
ହୁଁ।
ଆଉ ହଁ ଆମେ ଯଦି ପ୍ର ପ୍ରଥମେ ନିୟମ ମାନିବା ତାହେଲେ ଆମ ମାନଙ୍କୁ ଦେଖିକି ଅନ୍ୟମାନେ ମଧ୍ୟ ସେଇ ସବୁ ଅଭ୍ୟାସ ଧୀରେ ଧୀରେ କରିବେ।
ଏଇ କଥାବାର୍ତ୍ତା ରୁ ଆଜି ମୁଁ ତ ଗୋଟେ କଥା ହିଁ ଶିଖିଲି, ପ୍ରକୃତିକୁ ଭଲ ପାଇବା ହେଲେ ତ ପ୍ରଥମେ ନିଜକୁ ଭଲ ପାଇବା ଦରକାର। ନିଜର ପାଖାପାଖି ପରିଷ୍କାର ପରିଚ୍ଛନ୍ନ ବି ରଖିବା ଦରକାର।
ହଁ ହଁ ଠିକ କଥା କହିଲ ତମେ। ଆଉ କାରଣ ଏଇ ଛୋଟ ଛୋଟ ନିୟମରୁ ହିଁ ଆମ ଜୀବନ ଟା ବହୁତ ସୁନ୍ଦର କରିଦିଏ।
ହଁ ପ୍ରତିଦିନ ଗୋଟେ ଭଲ ଅଭ୍ୟାସ ଆମର ଜୀବନ ଆଉ ସମାଜ, ପରିବେଶ କୁ ସବୁ ସୁନ୍ଦର କରିବ ନା ଏଇ ଭଳିଆ ଛୋଟିଆ ଛୋଟିଆ ପ୍ରୟାସ କଲେ ସବୁ।
ହଁ ତମେ ଠିକ କଥା କହିଛ। ଆଉ ସତରେ ପ୍ରକୃତି ସହ ବି ସମୟ କାଟିଲେ ବହୁତ ମନଟା ବି ଶାନ୍ତ ରୁହେ। କାରଣ ମୋବାଇଲରେ ଦେଖି ଦିନ ଆରମ୍ଭ କରିବାଠୁ ତ ଏଇଟା ବହୁତ ଭଲ, ଆମେ ପ୍ରକୃତିର ସହ ଆମର ସମୟଟାକୁ କାଟିବା।
ତାହେଲେ କଣ କହୁଛ ଏଇ ବାର୍ତ୍ତା ଟାକୁ ଆମେ ସମସ୍ତଙ୍କୁ ଦବା?
ହଁ ନିଶ୍ଚିନ୍ତ। ଆଉ ତୁମକୁ ଘର ସଫା କରିବା ପାଇଁ ଭଲ ଲାଗେ?
ହଁ।
ଓଁ ହଁ।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
ଆଉ ହଁ କ ଘର ସଫା କଲେ ବି ସବୁ ଜିନିଷ ସବୁ ସ୍ଥାନରେ ଠିକ୍ ଠିକ୍ ଜାଗାରେ ରହିଲେ ବି ବହୁତ ଭଲ ଲାଗେ ନା?
ହଁ ସଫା ଜାଗା ରେ ରହିଲେ ପୁରା ମନକୁ ଶାନ୍ତି ମିଳେ।
ଆମେ ବି ଏବେ ଚେଷ୍ଟା କରିବା ଆମେ ଏଥରକ ଷ୍ଟିଲ୍ ବୋତଲରେ ପାଣି ନ ପିଇକି ପ୍ଲାଷ୍ଟିକ୍ ବୋତଲରେ ପାଣି ନ ପିଇକି ଷ୍ଟିଲ୍ ବୋତଲରେ ପାଣି ପିଇବା ପାଇଁ ବ୍ୟବହାର ଆମେ କରିବା।
ହଉ ହଉ ଠିକ ଅଛି।
ଆଉ ଆମେ ପ୍ରତି ମାସରେ ବି ଗୋଟେ ଗୋଟେ ଗଛ ଲଗେଇବା ଆଉ।
ଏମିତି ଗୋଟେ ଗୋଟେ ଗଛ ଲଗେଇଲେ ପ୍ରତି ମାସରେ ଗୋଟେ ବର୍ଷରେ ବାରଟା ଗଛ ଗଛ ଲଗେଇ ପାରିବା ନା।
ହଁ ଠିକ କଥା କହିଲ ଆଉ ଏମିତି କରିକି ଆମେ ଏଇ ଛୋଟ ଛୋଟ ପଦକ୍ଷେପ ନେଇକି ତାର ବଡ଼ ଆମର ପରିବର୍ତ୍ତନ ଆଣିବା ଆମ ପରିବେଶ ଆଉ ଆମ ଚାରିପାଖର। ଆଉ ପ୍ରକୃତିକୁ ଆମେ ସମ୍ମାନ କରିବା ଆଉ ପରିବେଶକୁୁ ସଫା ରଖିବା। ଆଉ ପାଣି ଆଉ ଆମର ଯାହା ବି ସମ୍ପଦ ଅଛି ତାକୁ ଆମେ ସବ ସଠିକ୍ ଭାବରେ ବ୍ୟବହାର କରିବା ଆଉ ସମସ୍ତଙ୍କୁ ତାହାର ସକାରାତ୍ମକର ବାର୍ତ୍ତା ମଧ୍ୟ ଦେବା।
ଠିକ ଅଛି ମୁଁ କହିବି କଥା ସମସ୍ତଙ୍କୁ, ହଉ ରଖୁଛି ଏବେ।
ହଁ।